ନା ଟା ଆସିଗଲା ଜାଣିଲି ନା ଟା ସେବ କରିଦେବି ଆଉ।
ଆଜ୍ଞା, ଆଜ୍ଞା। କଣ କରୁଥିଲେ ଅବିକା?
ଏବେ ବସିଥିଲି ଚା ଫା ଟିକେ ପିଇ ଦେଇେକି। ବସିଥିଲି ଏଠି ଆମ ନଣନ୍ଦ ଆସିକି ବସିଛନ୍ତି ତ ଟିକେ କଥାବାର୍ତ୍ତା ହଉଥିଲି।
ହଁ ଆସିଛନ୍ତି ବୁଲିବା ପାଇଁ।
ହୁଁ ନାଇଁ ସେ ନଣନ୍ଦ ରହିଲେ ଅନମ୍ୟାରେଡେ ହେଇକି ହୁଁ ସେ ଅଛନ୍ତି ବସ ନ ସେ ତାଙ୍କର ଟିକେ ଗୋଡ ଖରାପ ତ। ରହିଲେ ମଙ୍ଗିଲେନି ମ୍ୟାରେଜ କରିବାକୁ ଆଉ। କଣ କହିଲେ?
ଗାଧୁଆ ପାଧୁଆ ସରିଗଲାଣି?
ନାଇଁ ଯାଉଛି ଗାଧେଇବି ଗାଧେଇନି। ସକାଳୁ ଓ ନାଇଁ ମୋର ଟିକେ ସକାଳୁ ମୋର ଅନ୍ୟ କିଛି କାମ ନଥାଏ। ସକାଳୁ ଟିକେ ଅଗଣା ଓଳେଇ ଦିଏ। ଫୁଲ ଫୁଲ ଟିକେ ତୋଳା ତୋଳି କରି ଥୋଇଦେଇକି ମୋର ଯାହା ଥାଏ ଲେଖା ଲେଖି ଯାହା ଥାଏ ସବୁ ଲେଖା ଲେଖି କ କଣ ଥାଏ କରେ, ତାପରେ ସେତୁ ତ ଯାଇକି ଗାଧୁଆ ପାଧୁଆ କରିକି ମୋ କେନ୍ଦ୍ରକୁ ବାହାରି ଯାଏ ଆଉ।
ତାପରେ କୋଉ ଯୋଉ ଅଁ-ରୋଷେଇବାସ?
ବୋହୁ ଉଁ ହୁଁ।
ବୋଉ ଆପଣଙ୍କର ହେଇଗଲାଣି?
ହଁ ହଁ, ଆ ହଁ ରୋ ସେ କରୁଛି ମୁଁ ଏଇ ସାଇଟ୍ ରେ କଣ ଟିକେ ହେଲ୍ପ କରିଦିଏ ଆଉ, ଆମେ ତ ତିନି ଜଣ ଏଇନା ଅଛୁ। ବୋହୁ ଆଉ ଆଉ ମୋ ହଜବାଣ୍ଟ, ମୁଁ, ନାତି, ନାତୁଣୀ ଛୋଟ ଛୋଟ ଘରିଆ ପୁଅ ମାନେ ତ ସବୁ ବାହାରେ ଅଛନ୍ତି। ଆଉ ବୋହୁ ଦୁଇ ଜଣ ବି ବାହାରେ ଅଛନ୍ତି। ଏ ଶୀଘ୍ର ଶୀଘ୍ର ସବୁ ମ ଜଷ୍ଟ ଜବ୍ ପାଇଗଲେ ସବୁ ଶୀଘ୍ର ଉ ମ୍ କାମ ଛିଣ୍ଡେଇଦେଲୁ, ପାଠ୍ ସରିଲା, ଜବ୍ କରିଲେ, ବାହାଘର କରିଦେଲୁ ସରିଲା ଆଡୁଆ। ଆମେ ଯେମ୍ତି ଆନ୍ଥୁବୁ ସିଏ ବାହାରିଯିବେ।
ଆଚ୍ଛା ଯୋଉ ଉଁ ଅଇଗା ରୋଷେଇ ହବ?
ହଁ ରୋଷେଇ ବସିଲାଣି, ଆମ ନାତୁଣୀ ଯାଉଚି ସ୍କୁଲ୍ ତ ହଁ ଗ୍ୟାସ୍ ରେ ଚୁଲି ନାହିଁ ଆମର, ଗ୍ୟାସ୍ ରେ ରୋଷେଇ ଆ ନାତୁଣୀ ଖାଇକିନା ସ୍କୁ ସ୍କୁୁଲ୍ ଯିବ ଆଉ
ଉଁ ହୁଁଁ।
ଆଉ ଆଉ ଆପଣଙ୍କର ହଁ ନାଇଁ ନାଇଁ ନାଇଁ ହାଉସୱାଇଫ୍ ନୁହଁ।
ଆଉ
ନାଇଁ ନାଇଁ ପଛରେ ଏଠି ତ କିଛି କହିହବନି, ଆମେ ପର୍ସନାଲ୍ କଥା ହବା। ହାଁ ହାଁ ହାଁ ହାଁ ପାନ।
ନା ଆଉ ଏ ବର୍ଷ କୁଆଡେ ବୁଲିଆକୁ ଯାଇ ନଥିଲେ?
କଁ କହିଲେ?
ମୁଁ କଇଲି ଏବ ବର୍ଷ କୁଆଡେ ବୁଲିଆକୁ ଯାଇନଥିଲେ?
ହଁ ଯାଇଥିଲୁ ବାହାରକୁ ଟିକେ ପୁଅ ଆସଥିଲା ତ ବୁଲାବୁଲି କରିକି ଆସିଲୁ, ଦିଲ୍ଲୀ ଯାଇ ଯାଇଥିଲୁ ସିଆଡେ ଅଯୋଧ୍ୟା ବୁଲା ବୁଲି କରିକି ଆସିଥିଲୁ, ଆଉ ଝୁମ୍ ନାତି ନାତୁଣୀ ଚାରି ଜଣ ବଡପୁଅ ର ଯୋଡିଏ ଆଁ -ଉ-ଅଁ-ମଝିଆ ର ଯୋଡିଏ ସାନ ର କଣ ହବାର କିଛି ଆଉ ଏ ଝିଅ ନାହାନ୍ତି? ହୁଁ ହୁଁ ସେ ଝୁଅ ତ ନାହାନ୍ତି ବୋଲି ତିନି ପୁଅ ଅପେକ୍ଷା କରିକି ତାପରେ ବୋହୁ ମାନଙ୍କୁ ଶୀଘ୍ର ନେଇ ଆସିଲେ ଆଉ।
ଉଁ ହୁଁ ହୁଁ, ହଁ ମ ସେମିତି ଶୁଣିଲିନି ହେଲା ଆଉ।
ଆଉ ତମର କଣ ସବୁ ହାଲ଼ ଚାଲ୍ ବା ପିଲାପିଲି କଣ? କଣ କରୁଚନ୍ତି?
ମୋର ପୁଅ ଗୋଟାଏ, ଶାଶୁ, ଶ୍ୱଶୁର, ସ୍ୱାମି ଆଉ। ନଣନ୍ଦ ବାହାହେଇ ଯାଇଚନ୍ତି। ଏ ଚାରି ବର୍ଷର।
ଅ ହଁ ହଁ ଜଷ୍ଟ ମାନେ ଆଚ୍ଛା ଠିକ୍ ଅଛି କିଛି ନାଇଁ, ଆ ବାବୁ କଣ କରନ୍ତି? ହଜେବେଣ୍ଟ।
ବାବୁ ଏଇ ଏ ଫ୍ ସାଇ ରେ ଅଛନ୍ତି ଆଉ।
ଅଁ ହଁ ଶାଶୁ, ଶ୍ୱଶୁର ପପ ଗର ମାନେ ଶାଶୁ, ଶ୍ୱଶୁର ସବୁ ପାଖରେ ରୋହୁ ଚନ୍ତି ନା ନାଇଁ? ଆ ହଁ ଆ ହୋଉ, ଆଉ ସବୁ ଭଲ ସବୁ? ଦେହ ପା, ପିଲା, ସବୁ ସଂସାର ବଲ? ହୁଁ ହୁଁ ଆଉ କଣ ସବୁ ଭଲ ପାଆନ୍ତି? ଖାଇବାକୁ ରୋଷେ କରିବାକୁ କଣ ସବୁ?
ରୋଷେଇ କଣ ଖାଏ ଯାହା ତୋ ସବୁ ଅଲଲିମିଟେଡ୍ ଯାହା ହୁଏ ସେୟା ଆଉ।
ମାନେ ଭଲ ପାଆନ୍ତି କଣ ନା ହେମିତି ସବୁ ଚଳେ ଆମିଷ ନିରାମିଷ ନା ଏମିତି କିଛି ନାହିଁ।
ନାଁ ନାଁ ସେମିତି ସବୁ ମୋର ବେଶୀ ମୋର ଚଏସ୍ କଣ କହିଲ ହୋଟେଲ୍ ଜିନିଷ।
ବାହାର ଜିନିଷ ସେଟା ତ ଝିଅପିଲାଙ୍କର ଗୋଟେ ଦୁର୍ବଳତା ଆଉ।
ଝିଅ ପିଲାଙ୍କର ଗୋଟେ ଦୁର୍ବଳତା ହେଲା କି ବାହାରର ଆଉ ଆଉ କଣ ସବୁ?
ଠାକୁର ପୂଜା ପୂଜି ତମେ କରିବ ନା ବହୁ ପିଲା କରିସାରିଲଣି?
ସିଏ ତାର ଗାଧେଇକି ଠାକୁର ପୂଜା କରି ଆମକୁ ଚା ଫା କରିକି ଦେଇକି ରୋଷେଇ ବସେଇଲାଣି। ଯେବେ ତାର ମାନେ ଦେହ ବା ଭଲ ବନ୍ଦ ହେଲେ ମୁଁ ଟିକେ ଠାକୁର ପୂଜା କରିଦିଏ ନହେଲେ ନଣନ୍ଦ କରିଦିଅନ୍ତି। ଆମର ଶୁଣ ଆମର ଯୋଉ ଜଏଣ୍ଟ ଫ୍ୟାମିଲି ବଡ ଫ୍ୟାମିଲି ଶାଶୁ ଘର। ହେଲାକି ଏମାନେ ଚା ଚାରି ଭାଇ ତିନି ଭଉଣୀ। ଇ ବଡ ମାନେ ମୁଁ ବଡ ସମସ୍ତ ଭାହାଷାଗର ସରିଲା ପରେ ମୋ ପିଲା ଠିକ୍ ବାହାରିଲା ଭଳିଆହେ ଇଗଲେ ହେଲା। ଆମେ ଏବେ ଏଇ ପିଲାଙ୍କ ବାହାଘର ପରେ ଆମେ ସେପା ରେଟ୍ ଗୋଟେ ଫ୍ୟାମିଲି ଆମର ହେଇଗଲା ନା ଏପଟେ ସେ ଆମର ରୋଷେଇ କଣ ତ ପ୍ରାୟ ସବୁବେଳେ ସେ ତ ରହିଲେ ନା ଶାଶୁଶଶୁର ଚାଲିଗଲେଣି। ଆ ଖିଆପିଆ କରିବାକୁ ଆସନ୍ତି ସେମିତି କିଛି ନାହିଁ ନଣନ୍ଦ ଦି ଜଣ ବାହାହେଇ ଯାଇଛନ୍ତି। ଆଉ ଏମିତି ଆଉ।
ହଁ ମ ଯେମିତି ଚଳିଗଲେ ଭଲ ଆଉ।
ହୁଁ ହୁଁ।
ସେଇ ଘର ଥବ ମଣିଷ ନଥିବେ। ହେଜେ ନା ଆଜିକାଲି ମୋର ଜଏଣ୍ଟ ଫ୍ୟାମିଲି ମୁଁ ଚଳେଇଲି କିନ୍ତୁ ସିଙ୍ଗିଲ୍ ଫ୍ୟାମିଲି ଆସି ପଇଲି।
ବାପା ଘରେ ବି ବହୁତ ଲୋକ ଜଏଣ୍ଟ ଫ୍ୟାମିଲି ବାପା ହେରିକା ପାଞ୍ଚ ଭାଇ। ଆମେ ସବୁ ସବୁବେଳେ ଗହଳି ଭିତରେ ଚଳିଲୁ ଛୁଆ ର ଏପର୍ଯ୍ୟନ୍ତ ବସିକି ସେଇ ଗହଳି ଗହଳିରେ ଚଳି ଆସିଲୁ ଯେ ସେଇଟା ଜାରି ରହିଛି। ତେଣୁ ଆମକୁ ଏକୁଟିଆ ଭଲ ଲାଗିବନି ନା କୋଉଠି। ନାଇଁ ନାଇଁ ମୁଁ ଆସିଲା ପରେ ମୋ ବୋହୁ ମାନେ ଆମ ଶାଶୁ ବୋହୁ ଆମର ସାଙ୍ଗସାଥି ଭଳିଆ। ଚଳୁ ଆମେ ଏମିତି ମାନେ ସାଶୁ ବୋହୁ ଏମିତି ଶାସନ ଭିତରେ ନାହିଁ ସାଙ୍ଗସାଥି ଭଳିଆ ଆମେ ଚଳୁ ଏକାଠି ଖାଇବୁ। ସେ ବୋହୁ ଖୁସି ବାସିଆ ବୋହୁ ସବୁ ପ୍ରକାର କଥାଵାର୍ତା ଖୁସି ବାସି ଆମର। ଚଳିବ ଏକାଠି ବସିକି ମୋବାଇଲ ଦେଖିଲୁ ବସିକି ଦୁଃଖ ସୁଖ ହେଲୁ ଏମିତି। ଚାଲିଚି ସବୁ।
ଏମିତି ତ କଣ?
ଆଉ ମୋର ଟିକେ ମୋ ମୋର ଟିକେ ଖାଇବା ପିଇବା ଭଲ ଟିକେ ଟିକେ ଅଳ୍ପ ଖାଇବି କିନ୍ତୁ ଭଲସେ ଖାଇବି ଏଇଆା ଆଉ ଆଉ ଚା ଟିକେ ଟିକେ ଚା ଟିକେ ଟିକେ ମଝିରେ ପିଉଥିବି ହଁ କୁହ ଶୁଭୁଚି।
ନାଁ ମ ଭାତ ବସିଚି ଆଉ।
ସକାଳୁ ଚାଫା ପିଉଚନ୍ତି ନାଁ?
ହଁ ଚା କେତେଓଳେ ମନହେଲେ ମୋ ସାର୍ଟ ସକାଳୁ ହାବିଟ କଣ କଲେ ଚଳି ଚଳି ହେଇଯିବ। ଖାଇଦେବା ଇପି ମ୍ୟାଗି।
ଆହା ହା ଆମର ନିହାତି ଚା ଟିକେ ଦି ଦି ଟାଇମ୍ ନିହାତି ଚା ତାପରେ ତ ମଝିରେ ଏକ୍ସଟ୍ରା। ଚାହା ଟା ନିହାତି ପିଇବି ଏଇଟା ଅଭ୍ୟାସ ହେଇଯାଇଛି। ମୋର ଅଭ୍ୟାସ ନଥିଲା ମ। ବାପ ଘରୁ ଏଠି ଆସିଲା ପରେ ଆମ ଶ୍ୱଶୁର ବହୁତ ଥର ଚା ପିଅନ୍ତି ହେଲା କି ତାଙ୍କ ଦେଇ ଦେଇକି ବାପା କହିବେ ଟିକେ ପିଇଦେ ଝିଅ ଟିକେ ପିଇଦେ ଏମିତି ପିଉ ପିଉ ପିଉ ପିଉ ବାପା ଯେତେ ଥର ପିଅନ୍ତି ମୁଁ ବି ସେତେ ଥର ପିଇବି ବହୁତ ଭଲ ପାଆନ୍ତି ବଡ ବୋହୁ ନା।
ଅଭ୍ୟାସ ହେଇଯାଇଛି ଆଉ।
ହଁ ନାଇଁ ସେ ସହଜେ ବଡ ବୋହୁ ଯାହା ଟିକେ ଆଣିବେ ଝିଅ ତୁ ଟିକେ ଖାଇଦେ। ଏମିତି ଗୋଟେ ଅଭ୍ୟାସ ହେଇଗଲା ଆଉ ସେଇ ଧାରାରେ
ମୁଁ ବି ପିଏ ନାହିଁ ଏଇ ଏଇଠି ଆସିି ପିଇଲି ମୁଁ ବି ପିଏ ନାହିଁ।
ହଁ ଆଉ ତାପରେ ବି ମଣିଷ ବ୍ୟସ୍ତ ଭିତରେ କାମ ଧନ୍ଧା ଲେଖା ପଢା ଟିକେ ପଢିଗଲେ ଚା ଟିକେ ପି ଦବା ଏମିତି ଗୋଟେ ଅଭ୍ୟାସ ହେଇଗଲା ଆଉ।
ସେଇଗୁଟା ଆବିଟ ହେଇ ଯାଇଛି ଆଉ।
ହୁଁ ଆ ଆଉ କଣ ମ ଆ ମୁ ବି ତ ଏବେ ବି ରୋଷେଇ ପତ୍ର କି କଣ ପଡ ପଡିଲେ ଭଲ ମନ୍ଧ କି କଣ ଗୋଟେ। କାମ ପଡିଲା ପର୍ବପର୍ବାଣୀ ପିଠା ପଣା ଛୁଆ କହିବେ ମମି କରିବ ମମି କଲେ ଭଲ ଲାଗେ। ମୁଁ କରା କରି କରେ। ହଁ କରିବି ଏମିତି ରୋଷେଇରେ ମୋତେ କେହି ପ୍ରେସର କରନ୍ତିନି ସେ ତାଙ୍କର କରନ୍ତି। କେତେବେଳେ କେମିତି ବାଇଚାନ୍ସ।
ଆଜି ଆମିଷ ପାଇଁ ବ୍ୟବସ୍ଥା ଯା ମାଛ ଯଦି ହେବ।
ଆମର ବି ମାଛ ଆସି ଥୁଆ ହେଇଛି। ଭାତ ହେଇଗଲାଣି ଗାଳିବି। ମାଛ ଆମର ଏଇ ଚୁଲି ଛାତ ଉପରେ ଥୁଆ ହେଇଛି ତ ସେଇଠି ରୋଷେଇ କରୁଚି ଆଉ।
ଓହୋ ଛାତ ଉପରେ ହ ଆଉ କଣ। ମୋର ଟିକେ ମାନେ କଣ କି ମାଛ ଟା ଭଜାଟା ଟିକେ ମୋତେ ଭଲ ଲାଗେ। ଖାଇବା ପାଇଁ ସୋରିଷ ମସଲା ଦେଇକିରି। ଫ୍ରାଏ ଟା ହଁ ଆମ୍ ବୋ ଆମ୍ ବୋହୂ ମାନେ ଫ୍ରାଏ କରିକି ଖାଇବେ।
ତୋର ନାଚ ନୁହଁ କଣ ହେଲା କହିଲ? ହୁଁ ଆଗ ଆଲର୍ଜି ହୁଏ ଖାଇଲା ମାନେ ଝୋଳୋ ଫୋଳୋ ଯାହା ଖାଇବି ରିଆକ୍ସନ ହେଇଯାଏ କୁଣ୍ଡେଇ କାଣ୍ଡେଇ ହୁଏ। ତାପରେ ଏବେ ହାଉଲେ ହାଉଲେ ମାନେ ଗୋଟାଏ ମାଛ ମୁଁ ଯୋଉ ପେଟି ପିଶ୍ ଗୋଟାଏ ଖାଇ ମୋତେ କିନ୍ତୁ ଫ୍ରାଏଟା ଭଲ ଲାଗେ ସ କଣ ତେଲ ବୁଲିକି ଫ୍ରାଏଟ୍ ମସଲା ଟା ତା ଦେହରେ ଫା-ଫା- ପୁରା ଫ୍ରଏ ଟାଇପ ହେଇଥିବନା ପୁ କୁଏଟାଇପର୍ ମୋତେ ଫାଏ ଟା ଟିକେ ଭଲ ଲାଗ।
ହଁ ସେମିତି ଆମ ଏଇ ବୋହୂ ମାନେ ବି ସେମିତି ବନାନ୍ତି ତାଙ୍କର ଖାଉ। ମୋର ସୋରିଷ ମସଲାରେ ଭଜା ହେଇଥିବ ପଖାଳ ଭାତ ମାଛରେ ପଖାଳ ଭାତରେ ମୋର ମାଛ ଭଜା। ପୋଡା ପୋଡି ଚକଟା ଚକଟି ଏଇତା ମୋତେ ଭଲ ଲାଗେ ଖାଇବା ପାଇଁ ହଁ ପୋ ହଁ ହଁ ଆମର ଯେତେ ଆମିଷ ଯାହା ହେଇଥାଉ ଟିକେ ସାଇଡ ରେ ତ ଚକଟା ଚକଟି ହବ ମାନେ ଦଳା ଦଳି ହବ ପରିବା ହଁ ଯାହା। ମୁଁ ରୁଟିରେ ବି ଖାଏ ରୁଟିରେ ବି ଖାଏ ମୁଁ ସେ ଜମା ସେମିତି ଗୋଟେ
କପଡା କରିଦବ ଭଲ୍
ହଁ ମୁଁ ଖା ଜମା ସେମିତି ଖାଲି ଖାଇପାରିବିନି ସାଇଡ ରେ ଗୋଟେ ଚକଟା ଚକଟି ନହେଲେ। ଲଙ୍କା ଟିକେ ଜୋରରେ ରାଗ ନହଲେ ମୁଁ ଖାଇପାରିବିନି। ମୋର ସେଟା ଗୋଟ ଗୋଟେ ଅଭ୍ୟାସ ଆଉ ଲଙ୍କା ପ୍ରବଳ ଖାଇବି। ରାଗ ଟିକେ ନହେଲେ ମତେ ଭଲ ଲାଗେନି ଖାଇବା ପାଇଁ। ହଁ ଆଉ କୁଆଡେ ବୁଲାବୁଲି କୁଆଡେ ବର୍ଷ କରିୁଛି। ଅଛନ୍ତି ନା କମ କଲି କଡିଆ ବର୍ଷ ବୁଲାବୁଲି କରିଛନ୍ତି ନା କରି ଯାଇନାହାନ୍ତି? ହଁ କଥା କ୍ଲିୟର ଆବାଜ ଆସୁନି।
ହଁ
ହଁ ଟିକେ ଅପଡାଉନ ହଉଛି ଆଉ
ହଁ କହିଲେ ହ୍ୟାଲୋ।